ହ୍ୟାଲୋ। ହ୍ୟାଲୋ। କଣ କରୁଚୁ?
ମୁଁ ଏଇଠି ବସିଥିଲି। ମୁଁ ଏଇଠି ବସିଥିଲି
ଓ ହୋ ଆଉ ଖାଇସାରିଲୁଣି?
ହଁ। ମୁଁ ଏଇ ଚାଉମିିନ ଖାଇଥିଲି ଭଉଣୀ ମାନଙ୍କ ସାଙ୍ଗେ ଯାଇକିନା।
ଚାଉମିିନ କଣ ଚିକେନ ଚାଉମିିନ ନା ସାଧା ଚାଉମିିନ?
ସାଧା ପନିରୀ ଵାଲା।
ତୁ ଗୁରୁବାର ଆଇଁଷ ଖାଉନ କି?
ନାଁ।
ଆଉ କୋଉ କୋଉ ବରା ଆଇସ ଖାଉନା ମୁଁ ସବୁବାରେ ଆଇଁସ ଖାଏ।
ମୁଁ ଖାଲି ବୁଧବାର ଆଉ ଶୁକ୍ରବାରକୁ ବୁଧବାର ଶୁକ୍ରବାର ଖାଏଆଉ କୋଉ ବାର ଖାଏନି
ଖାଲି ବୁଧବାର ଶୁକ୍ରବାର ଆଇସ ଖାଉ ତାହେଲେ
ହଁ।
ଆଉ ଖାଇବୁ କଣ?
ମୁଁ ଏବେ ରାତିରେ ଦେଖି ରୁ ରଟି ହେଇଛି ରୁଟି ସାଙ୍ଗରେ ରେ ହେଇଥିବ କଣ ଟେ ଖାଇବି ଆଉ
ଓହୋ ଆଉ ଦେହ ଭଲ ଅଛି?
ଅଛି।
ଘରେ ସମସ୍ତ ଭଲ ଅଛନ୍ତି?
ତୁ ରଜ ପାଇଁ କୋଉ ଡ୍ରେସ୍ କିଣିଛୁ?
ତୁ ରଜ ପାଇଁ ମୁଁ ଯାଇନି ଦେଖିବା ଗଲେ ଦାମ୍ ଦେଖିବି ଆଉ କୁଆଡ଼େ କିଣିବି ଗୋଟେ ଆଉ ଆଉ ଟିଏ ହଁ। ହଉ ଚୁପ ଖାଇଥିଲି ଆଉ।
ଓ ହୋ ଗୁପଚୁପ ଖାଇଥିଲୁ ନାଁ?
ହୁଁ ପାର୍କ ଯାଇଥିଲି ତ ସେଇ ପାଖରେ ଗୋଟେ ଗୁପଚୁପ ଦୋକାନ ଥିଲା ଖାଇ ଦେଇଚି ଆଉ।
ଓ ହୋ।
ଆଉ ମୋର ଗୋଟେ ଭାଇ ବାହାଘର ହବ ଆସିବୁ ହେଲା।
କୋଉ ଭାଇ?
ଏଇ ଆୟୁସ୍ ତା ନା ତୁ ଜାଣିଥିବୁ କି ଜାଣିନଥିବୁ କେଜାଣି। ତାକୁ ଜାଣିଚୁ ତୁ?
ହଁ ତୋ ଭାଇ ତ ଜାଣିଥିବି ଆଉ।
ହଁ ମୁଁ ତାର ସବୁବେଳେ ଷ୍ଟାଟସ୍ ହେରିକା ଦିଏ ଦେଖିଥିବୁ ନୁହଁ।
ହଁ।
ହଁ କିଛି କାମ ଦାମ କରୁନି ସେଥିପାଇଁ ଆମେ କହିଲୁ ଜଲଦି ବାହାହେଇଯା।
ଓହୋ। ମୋ ଦେଇ କିଛି କାମ କରନି ନାଁ।
ନାଁ ପା।
ଓ ଭଲ କଥା।
ହଁ ତୁ ଆସିବୁ ଆଗୁଆ ତୁ ଚାରି ପାଞ୍ଚ ଦିନ ଆଗୁଆ ଆସିବୁରି ବାହାଘର ମାନେ ଘରକୁ ଆମର।
ହଁ।
ଆଉ ତୁ ଏବେ କୋଉଠି ଗାଁରେ ନାଁ ଘରେ?
ମୁଁ ଏବେ ଘରେ ଅଛି ଗାଁକୁ ଯିବି ଆଉ। ତୁ?
ମୁଁ ବି ଭୁବନେଶ୍ଵର ଅଛି ଆଉ‌।
ଓ ହୋ ହଉ ଆଉ। ଅ ଆଉ ତୁ କେବେ ଗାଁକୁ ଯିବୁ?
ମୁଁ ଗାଁକୁ ଯାଇନି ବୋହୁତ ବର୍ଷ ହେଲାଣି ଯିବା।
ମୁଁ ବି ସେଇ ଗାଁକୁ ଯାଇ ନି ବୋହୁତ ଦିନ ହେଲାଣି ମୁଁ ଛୁଆ ବେଳେ ଯାଇଥିଲି ଏବେ ଆଉ ଯାଇନି ଯିବି କେବେ ଗୋଟେ ଆଉ।
ହଁ। ଆଉ ଦେହ ଭଲ ଅଛି?
ହଁ। ଦେହ ଭଲ ଅଛି। ଆଉ ତୋର?
ମ ମୋ-ମୋ-ମୋ ଦେହ ବି ଭଲ ଅଛି‌ ଘରେ ସମସ୍ତେ ବି ଭଲ ଅଛନ୍ତି। ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ହରେ ବି ସମସ୍ତେ ଭଲ ଅଛନ୍ତି।
ଆଉ ହୋଉଚି କନ୍ତ ଗୋଟେ କଉଥୁଲି ଆଉ ଯୋଉ ସବୁ ଭଲ ତ?
ହଁ ସବୁ ଭଲ ହଁ ତମର ଏ ସି ଲାଗୁଚି?
ହଁ ଏ ସି ଲାଗୁଚି ଗରମ ଯୋଉ ଭଳିଆ ଅଉଚି ଏ ସି ନ ଲାଗିଲେ ଏ ସି ବିନା କଣ ହେଇ ପାରୁଚି ନାଁ କଣ?
ଓହୋ।
ହୁଁ। ଆଉ କଣ କହୁନୁ ହଉଛି ଯୋଉ କହନ୍ତ ଗୋଟେ କହୁଥିଲି ରଜ ଡ୍ରେସ କିଣି ସାରିଲୁଣି?
ମୋର ଅଛି ଗୋଟେ। ଆଉ ଗୋଟେ ଆଣିବି ବୋଲି ଭାବୁଛି ମୋର ଗୋଟେ ବ୍ଲାଜୋ ଟାଇପ ର ପ୍ୟାଣ୍ଟ ସାଙ୍ଗରେ ଗୋଟେ ଟପ୍ସଟେ ଅଛି ଦେଖିବା ଆଉ ଯଦି ହବ ଆଣିବି ନହେଲେ ନହିଁ ଆଉ।
ଓହୋ ଭଲ ତାହେଲେ ଆଉ। ଆଉ ଆଉ ତାହେଲେ ରଜ ତାହେଲେ ଏଟି ନୁ।
ହଁ ଭୁବନେଶ୍ଵରରେ ଆଉ ତୁ ଯଉ କହୁଥିଲୁ ବଡି ଗ ଡଷ୍ଟ ରାଜରେ କରିବୁ।
ଏ ରଜରେ ନାଇଁ ଜନ୍ମଦିନରେ ଭାବୁଛି ଘିବେ।
ଓହୋ
ଆଉ ଭୁବନେଶ୍ଵର ତ ଆଜି ଭୁବନେଶ୍ଵର ତ ଆଜି ଟିକେ ଟିକେ ବର୍ଷ ହେଇକି ଛାଡିଗଲା।
ଓହୋ
ହଁ ଦେଖିବା ରଜକୁ ଭାବୁଛି ଏ ଯୋଉ ଗ୍ୟାଲେରିଆର ଯୋଉ ପଡେନି।ସବୁ ପ୍ରୋଗ୍ରାମରକା ହୁଏ।
ହଁ ହଁ
ଭାବୁଛି ସିଆଡେ ଯିବି ଆଉ ମାନେ ସେଇଠିେ ଆଟେଣ୍ଟ କଲେ ବି ବଢିଆ ହବ।
ଏ ରଜ କୁଇନଜୋ
ରଜ କୁଇନ ନୁହେଁ ଏଇ ଯୋଉ ସବୁ ଗ୍ୟାଲେରିଆରେ ବାହାରେ ସବୁ ବଡେନି ପିଲା ସବୁ ଡ୍ୟାନ୍ସ କରନ୍ତି।
ହଁ ହଁ ମୁଁ ସେୟା ହିଁ କହୁଛି ହଁ ସେ ହଁ ସେ ରଜ ପାଇଁ ଗୋଟେ କରନ୍ତି ସେଇ ସେଇଟା।
ହଁ ସେଇଠି ଦୋଳି ଖୋଳି ବି ଲାଗିଥାଏ ଏମିତି ରଜ ଏକ୍ଜିିବିସନ ବି ହୁଏ ମାନେ ସେଇଠି ସବୁ ବହୁତ ମଜା ମସ୍ତି କରନ୍ତି।
ଓ ହୋ ଭଲ କଥା ମୁଁ ବି ଗୋଟେ ଥର ଯାଇଥିଲି ମୋ ଭଉଣୀ ସାଙ୍ଗରେ ଗ୍ୟାଲେରିଆ ସେଇଠି ହଉଥିଲା ରଜର।
ମୁଁ ସେଇ କଥାଟା ହିଁ କହୁଛି ଯିବା କଥା ଟା।
ଓ ହୋ ଆ ଏକ୍ସପ୍ଲେନଟରେ ହଉନି?
ଏସପ୍ଲାନେଟ କଥା ଜାଣିନି ଗଲେ ତ ଆଗ୍ର ଏସପ୍ଲାନେଟ ରେ ବି ହଉଥିବ କାରଣ ଏସପ୍ଲାନେଟ ରେ ଏମିତିରେ ବି ସବୁ ଯୋଉ ଇ ଦଶହରାରେ ସବୁ ବି ସବୁ ପଡେ ସବୁ ଦା ଡିିଆ ଗର୍ବ ନାଇ ଏଠୁ ଏ ସବୁ। ମୋର ସେଇଠିକି ଯିବାକୁ ଭାରି ଇଛା ମାନେ ଯାଇଥିଲି ଛୋଟ ବେଳେ କିନ୍ତୁ ପ୍ରପର ଲୁକ୍ ନେଇକି ଯିବାକୁ ମୋର ଭାରି ଇଛା।
ଓ ଜଣିଛୁ କିଏ ନା ଆଜି ସନ୍ଧ୍ୟାବେେଳେ ଘର କେହି ନଥିଲେ ଯେ ମଞ୍ଜି ବାବା ହକା କହୁଥିଲେ ରଥଯାତ୍ରାରେ ପୁରୀ ଯିବା ପାଇଁ ତୁ ଆମ ସାଙ୍ଗେ ଯିବୁ?
ରଥ ଯାତ୍ରରେ ପୁରୀ ଗଲେ ମଣିଷର ଜୀବନ ଟା ଅଧା ପଳେଇବ।
ହଁ ବା ମୋର ଗୋଟେ ଭଉଣୀଟା ଅଛି। ତାପରେ ସବୁ ଚଢି ଯାଇଥିଲେ ସେ ଶୋଇ ପଡିଥିଲା ତାପରେ ସବୁ ଚଢିଗଲେ ଲୋକ।
ଓହୋ ଯୋଉ ମତେ ଗହଳି ଜାଗା ଯିବାକୁ ଟିକେ ଭାରି ଇରିଟେଡ ଲାଗେ ଚିଡା ଲାଗେ ମ।
ଇରିଟେଟ କଣ ତୁ ଆଗ ହଜିଯିବୁ ତ ଇରି ପଛରେ ଲାଗିବ।
ସେଇ ମତେ ସେଥିପାଇଁ ତ ମତେ ଜମା ଭଲ ଲାଗନି।
କିନ୍ତୁ ଏବେ ସମ୍ବିତ ଭାଇ ଜଣା ତାଙ୍କର ବଡ ଦାଣ୍ଡରେ ହୋଟେଲ ଛିଡା ହେଲେ ରଥଯାତ୍ରା ଦେଖାଯିବ ପୁରୀ ମନ୍ଦିର ପାଖକୁ ଦେଖାଯାଏ
ଭଲ ଫିଙ୍କ ପରିବାର ଭଲ ଆଉ
ହବା ସିଏ ଭଲ ପଳେଇବ ବୋଉ ବି କହୁଥିଲେ ତାହାକ ଯିବେ ରଥଯାତ୍ରା ଦେଖିବା ପାଇଁ ଗଲେ ବି ଭଲ କଥା ଯେ ଦେଖିକି ଆସିବେ
ହଁ ଆ ଆରଥର ବର୍ଷ କୁନି ଅପାଙ୍କର ଚୋରି ହେଇଯାଇଥିଲା ଚେନ୍
ଟୁଣନି ଆପ ବିସରେ ମୁଁ କିଛି ଜାଣିନି। ତା ଭ ତଁ ମିଶେଇ ନା କଥ ଟାଣି କରିବି କଣ
ସେ ଏେ ଚୋରି ହେଥିଲା ସଙ୍କୁ ଶନନାଛେ।
ନା ମୁଗନୀ
ଉଁ ହୁଁ ହୁଁ ଆଉ ହଉଛି ସେଉ ତ ଡର ମାନେ ଡର ମାନେ ସେମିତି ମତେ ଟିକେ ରଥଯାତ୍ରା ହରିକା ହେଲେ ବହୁତ ଭିଡ ଭିଡ ହୁଏ ନା ମତେ ସେଥିପାଇଁ ଟ
ହଁ ବହୁତ ଭିଡ ଆଉ ତୋର ମନ ଅଛି ତ ଗୋଟେ ଗୋଟେ ଥର ଯାଇଥିଲେ ଏକାଦଶୀ ନା କେବେ ଗୋଟେ ପୁରୀ ମନ୍ଦିର। ସେ ଯୋଉ ଗହଳି ତିନି ଚାରି ଘଣ୍ଟା ବାହାରେ ଛିଡ଼ା ହେଲେ ଏତେ ସାରା ଲୋକ ପୁଣି ମନ୍ଦିର ଭିତରେ ଗଲାବେଳକୁ ଆହୁରି ଠେଲାପେଲା ଚିପା ଚିପ ବି ମନ ଶିବଦା
ହଁ ବହୁତ ଭଲରେ ମନ ଅଛି। ମତେ ସେଟ ଆହୁରି ହଁ।
ବହୁତ କଷ୍ଟଦାୟକ ହଁ ହଁ ଚାରିଟ ଆକ
ସେଇଟା ହଉଛି କଥା।
ହଁ।
ଆଉ କଣ କହୁନୁ ଆଉ ହଉଛି ରଜରେ ବି ଗୋଟେ ଭାବୁଛି ରଜ ତ ଥର ଭଲ ବାରି ପଡିଛି ଦେଖିବା କଣ ରୋଷେଇ କରିକି ଖାଇବି ଆଉ।
ହଁ ଏଥର କଥା ରଜରେ ବୋଧେ ଏପଟେ ଆଇଁଷ ହବନି ବୋଧେ ଆମର ଏପଟେ ରବାର ଦିନ ତ ଘରେ କେହି ଖାଉ ମାନେ ଅନ୍ୟମାନୋନେ ଖାଉଛନ୍ତି।ଯେ ଆମ ବାବା ମାମା କି ସାଇ ମୁଁ ଆମେ ପାଞ୍ଚ ଜଣ ଖାଉନୁ ଦେଖିଆ ଯଦି ହବ କି ନହବ ଶଖିଆ ରବାର ରବାର ଦିନ ପଡନି କି ଶେଷ ରବାର ଦିନ ପହିଲି ରଜ ପଡନି କି ସେଇଥିରୁ ଦେଖିବାଆ ବୋଧେ କେ ଜାଣି ବାବା କରିବେ ବୋଧେ ବୋଧେ କରିବେ କି ନ କରିବେ ସେଇଟା ଜାଣନ୍ତି ଭଗବାନ।
ହଁ।
ମ ଲାଗୁଚ ଏଥରକ ରଜରେ କରିବେ କାରଣ ଏଥର ରଜରେ ସମସ୍ତେ ପଳେଇ ଆସିବେ ଘରକୁ ଏତେ ମଜ ମସ୍ତି
ସେ ଜାଣି ପୂଜା ପାାତ ମନା କରୁଥିଲା ଆସିବନି ବୋଲି ନଜରରେ
ସିଏ କହୁଥିଲା କି ଯେ ଅଗଷ୍ଟ କି ଜୁଲାଇ ବେଳକୁ ଆସିବ। ଚାରି ଜଣ ମିଶିକି ତୁ ତୁ ମୁଁ ରୋଜାପ ପୂଜାପ ଝିଅ ଅଛୁଇଁ ଦି ଜଣ ମିଶିକି ପୁରୀ ଯିବା ପାଇଁକିନା ସେତେବେଳକୁ ମାନେ ବଟସଆପ୍ ଖରା କମି ଯାଇଥିବ ଥଣ୍ଡା ପାଗ ଥିବ ସେଇଥିପାଇଁ।
ହଁ ଭଲ ହବ।
ହଁ ବା ମୋର ବି ଇଚ୍ଛା ପୁରୀ ଯିବାକୁ।କେତେ କେବେଠୁ ଯାଇନି ମୁଁ ଲାଷ୍ଟ ତୋରି ସାଙ୍ଗେ ଯାଇଥିଲି। ସେ ଏକା ଦଶନା କଣ ଗୋଟେ ସେ ତବଳେ
ମୁଁ ବି ଲାଷ୍ଟ ସେବେ ହି ଯାଇଥିଲି।ଏକାଦଶୀରେ ଦଳା ଚକଡା ହେଇକି ଆସିଥିଲି ଯଦି ଯିବା ଭାଇ ସନ୍ଧ୍ୟା ବଳେ ଯିବା ଭଲ।
ନହେଲେ ରାତି ବିଳିଆ ଭୋର ଭୋର ବି ଫାଙ୍କା ରୁହେ ଲୋକମାନେ କୁହନ୍ତି ତ
ଭୋରୁ ହଁ ମୋର ଇଚଛା ସନ୍ଧ୍ୟାବେଳେ ଯିବା ରାତିରେ ସୁବିଚ ଯାଇକି ଆସିବା।
ମୋର ସବୁଠୁ ବଡେ ଇଚ୍ଛା କଣ କହିଲୁ ରାତି ମାନେ ରାତି ଟାଇମରେ ଭାଇ ଭଉଣୀ ବାବା ବାବା ମାନେ ଘର ଲୋକ ଗଲେ ବି ଚଳିବ ମାନେ ଗୋଟେ ନିଜର ମାନେଉ ଏମିତି ପିଙ୍କ ବାପାର୍ରାଭେଲ ଭଳିଆ ହେଇଥିଲା ଗୋଟେ ସେମିତି ଗୋଟେ ଟ୍ରାଭେଲର। କରିକି ନା।
କରୁଛି ରଖୁଛି।
ହଁ।